ହଁ କୋଉଠି ଅଛନ୍ତି ହଁ କୋଉଠି ଅଛନ୍ତି।
ହ୍ୟାଲୋ।
ହଁ ହ୍ୟାଲୋ ହଁ ପ୍ରଜାଲ କୋଉଠି ଅଛନ୍ତି।
ମୁଁ ଏବେ ଟିକେ ବାହାରୁକୁ ପଳେଇଛି ତ ଟିକେ। କଥା ହେଇପାରିଲିନି ଆପଣଙ୍କ ସହିତ ବହୁତ ବର୍ଷ ଦି ଦୀର୍ଘ। ଦଶ ବର୍ଷ ପରେ ଆପଣଙ୍କ ସହିତ କଥା ହଉଛି ଆପଣଙ୍କ ସହିତ କଥା ହେଇ ବହୁତ ହିଁ ଭଲ ଲାଗୁଛି ମୋତେ। ଦୀର୍ଘ ଦଶ ମିନିଟ୍ ପୂର୍ବରୁ ଆଜ୍ ଆପଣ ଏବେ କୋଉଠି ଅଛନ୍ତି।
ଆଜ୍ଞା ହ୍ୟାଲୋ ହ୍ୟାଲୋ।
ହଁ ଭଏସ ଟିକେ କଟୁଛି ଆପଣର ଟିକେ। ହଁ କୁହନ୍ତୁ କୁହନ୍ତୁ ଆପଣ ମୋବାଇଲ ପକେଟ ରେ କେମିତି। ହଁ ଏବେ ଶୁଭୁଛି ମୋବାଇଲ ଯେମିତିଲେ ବି ଚଳିବ ଆଉ। ଆପଣ ପୁରା ବଟେରୀ ପୁରୀ ଦଉଛନ୍ତି ଚକୋଲେଟ ଭଳିଆ ସେମିତି କରଛନ୍ତି। ଆପଣଙ୍କ ଭଏସ ଟା ଏମିତି ସେମିତି ଭଲ ନୁହଁ କରନ୍ତୁନି ଆପଣ। ଆଜ୍ଞା ବହୁତ ହିଁ ଜନ୍ସଥା ତ ବ୍ୟକଟେ ରିଆ। ତ ଆପଣ ଟିକେ ଦେଖିବେ ମୋବାଇଲ ହଁ ହଁ।
ଜାଣିଲି ଜାଣିଲି ଜାଣିଲି ଠିକ ଅ ଧନ୍ୟବାଦ ଧନ୍ୟବାଦ ଆପଣ ବସ ଗୁରୁତ।
ପିଲା ମୋ ପ୍ରତି ବହୁତ ହିଁ। ଆକର୍ଷିତ ହେଇଯାଇଛନ୍ତି ବାରମ୍ବାର କଲ୍ କରିବୁ ଭାଇ କଲ କରିବୁ ଭାଇ ହଉଛନ୍ତି ଆଉ ମୁଁ କଣ। କରିପାରିବେ ଆଉ ଆଜ୍ଞା ସେଇ ଟେଲି କମ୍ୟୁନିକସନ୍ ଡି ପିଲା ଆଜ୍ଞା ସିଏ ଆ ରହିପାରୁନାହା ମୋ ତ କଥା ନ ହେଇକି। ବହୁତ ଦିନ ହେଲା ହେଇନାହାନ୍ତି ଯେହେତୁ ଦୀର୍ଘ ଦଶ ମିନିଟ ହେଲେ ଦୀର୍ଘ ଗୋଟ ଦିନ ହେଲାଣି ହେଇନାହାନ୍ତି।
ହଁ ଆଉ ସେ ବହୁତ ହିଁ ଉତ୍ସୁକ ଅଛନ୍ତି ଉଲାତ୍ତିତ ଆଉ ଯୋସିଲା ଅଛନ୍ତି।
ଆଚ୍ଛା ଆପଣ ତ ବିଜେପି କଲେଜରେ ଫେମସ ହେଇଗଲେ।
ହଁ ମୁଁ ବିଜେ ବିି କଲେଜ ରମାଦେବୀ କଲେଜ କମଳା ନେହେରୁ
ଆ କମଳା ନେହେରୁ କଲେଜ ଜ ଜଣା ପଡ଼ୁଛି ଆ ଆପଣ କଥାବାର୍ତ୍ତାରୁ ଜଣା ପଡ଼ୁଛି ଆପଣ ବୋହୁତ ଫେମସ ଥିବେ ବୋହୁତ ଜଣଙ୍କ
ଆଦେ ଛାତ୍ରୀ ଜଣେ ବଡ଼ ବଡ଼ରେ ଠିଆ ହେଇଥିଲେ। ମୋର ସାକ୍ଷାତ ଦର୍ଶନ କରିବା ପାଇଁ ସେ ବୋହୁତ ଖୁସି ହେଇଗଲେ ମୋ ଦର୍ଶନ କରିକି। ଆଉ ଯେହେତୁ ଦର୍ଶନ କଲେ ମତେ ଲାଷ୍ଟେକୁ ପଚାରିଲେ ଆ ଆପଣ କିଏ ମତେ ବୋହୁତୁ ହିଁ ଖରାପ ଲାଗିଲାନି ମୁଁ ବହୁତ ହିଁ ଅ ନିଜକୁ ଗର୍ଭ ଆମନ କଲି ଆଉ ଭାବିଲି ଯାହା ହଉ ଛାତ୍ରୀଟା ସେ ତ ମୋ କଥା ହଉ
କ ଏତେ ଜଲଦି ଲୋକ ଏତେ ଜଲଦି ମୁବ୍ ଅନ୍ କରିପାରନ୍ତି। ହଁ ହଁ ଆଜ୍ଞା ଆଜ୍ଞା ଆପଣ ଆଚ୍ଛା ଆ ଆପଣମ୍ ଦେହ ଟିକେ ଅଧିକ ଖରାପ ହେଇଚି।
କିନ୍ତୁ ସେ ଏ ପର୍ଯ୍ୟନ୍ତ ମତେ ଚିହ୍ନି ପାରେନି। କିନ୍ତୁ ଆହୁ ହଁ ହଁ ଆ ଛୋଟୁ ଟେ ବି ବୋହୁତ ଇମ୍ପୋର୍ଟେଣ୍ଟ। ହଁ ତା ତାଙ୍କୁ ଦିଟା ବଡ଼ ତାଙ୍କ ଦି ଜଣ କୋଉଠ ଭ ଭଉଣୀ ବଡ଼ ହେଇଗଲେ।
ହ ଆଚ୍ଛା ଆଚ୍ଛା କି।
ଜଣେ ନିଟ୍ ଆସ୍ପିରାଣ୍ଟ୍ ଆଉ ଜଣେ କ ଆଜ୍ଞା ଆଉ କଣ କହିବି ମୁଁ ହା ବୋହୁତ ଭଲ କ୍ରିକେଟ୍ ଖେଳିପାରେନି ତେଣୁ ମୁଁ ବୋହୁତ୍ ଭଲ
ଆଛା ଆଛା ଜ ଜଣଙ୍କର ଅଛି। ଆଚ୍ଛା ଆଚ୍ଛା ଆରେ ବାପରେ ଆପଣତ ଆପଣ୍ ତ ମାନେ ଇଏ ଟ୍ୟାଲେଣ୍ଟ୍ ପୁରା କୁ ପୁରା ଫୁଲ ହେଇ ପୁରା ଭରିଛି ଆପଣ ବେକ ଯାଏଁ ପୁରା
ହଁ ମୋର ହଁ ହଁ ମୁଁ ମୁଣ୍ଡ ଯାଏଁ ଯାଇନି ଯେହେତୁ ମୁଁ ତାକୁ କଣ ଅ ବ୍ଲୁଟୁଥ୍ ଟା ଆଉ ଆ ଆଜ୍ଞା ଆପଣଙ୍କ ପାଖକୁ ଯାଉଥିବ ଯେମତି ହେଲେ ବେକର ସେଇ ଆ ଖଟା ସରୁ ଆପଣଙ୍କ ପାଖେ ଆପ ଶୁଣିପାରୁଥିବେ। ଆଉ ଆପଣଙ୍କର ପୋଖରୀ ପାଖରେ ମିଠା ପବନ ଆପଣଙ୍କୁ ବହୁ କେ ଭଲ ଲାଗୁ ଆଜ୍ଞା ଆଉ ହା ମୁଁ ଆକ୍ଚୋଲି ହା କବିତା କବିତା ତିଆରି କରେ ଆଉ ଗପ ଲେଖେ। ଆଉ ଗୀତ ଗାଏ ଆଉ ହଁ ସବୁଥିରେ ମିଳେ କିନ୍ତୁ ରିଜେକ୍ସନ୍ ମିଳେ କିନ୍ତୁ ତଥାପି ମୁଁ ମୋ ପ୍ରଚେଷ୍
ତଥାପି ଆପଣ ହାର ମାନିନାହାନ୍ତି ହଁ ଜଣା ପଡ଼ୁଛି ଆପ ଆଉ ଆ ଆପଣଙ୍କର ଏଇ ଯୋଉ ପ୍ରଚେଷା ପଣ ଏଇ ଇଏରେ ମୁଁ ବୋଉତ୍ ଖୁସି ହେଲି ଆପଣ ଚୁ ଆପଣ ଆପଣ କଣ୍ଟିନ୍ୟୁ କରନ୍ତୁ ଆପଣ ଆପଣ କାହା କଥା ଭାବନ୍ତୁ କି ଚଳିବ ଆପଣ ନେଇକି ଆପଣ ପଜେଟିଭ୍ କମେଣ୍ଟ୍ ଇଗ୍ନୋର କରନ୍ତୁ ନେଗେଟିଭ୍ କମେଣ୍ଟ କୁ ଦେଖନ୍ତୁ ଆଗେ।
ଖଦି ମୁଁ ଆ ମୁଁ ପଜିଟିଭ୍ ସବୁ ଇଗ୍ନୋର କରେ କିନ୍ତୁ ବେଳେ ବେଳେ ଆଜ୍ଞା ମୋ ସ୍ତ୍ରୀ ଗର୍ଭବତୀ ଥିଲା ସେ ପଜିଟିଭ୍ ଥିଲା ତାକୁ ବି ଇଗ୍ନୋର ମାରି ଦେଇଥିଲି ମୁଁ। ତ ମୁଁ ସବୁ ପଜିଟିଭ ରେଜଲ୍ଟକୁ ଇଗନୋର ମାରିଦିଏ। ଆଉ ନେଗେଟିଭ ଜିନିଷ ଦେଖିଲେ ବହୁତ ହିଁ ଖୁସି ମିଳେ ମତେ। ଯେତେବେଳେ ତାକୁ ପିଲ୍ସ ଦେଲି ତାର ଯୋଉ ଆବର୍ଷନ ହେଲା ସେତେବେଳେ ନେଗେଟିଭ ରେଜଲ୍ଟ ହେଲା ବହୁତ ହିଁ ଖୁସି ହେଲି ମୁଁ। ତ ମୁଁ ସବୁ ନେଗେଟିଭ ଜିନିଷକୁ ଭଲ ହଁ। ଆଉ କଣ କରିପାରିବି ତ ନେଗେଟିଭରେ ମତେ କିଛି ଭଲ ଲାଗେନିଁ? ମ୍ୟାଥରେ ସାର୍ ଆମକୁ କୋଶ୍ଚିନ ଦେଇଥିଲେ ବଡ ସଂଖ୍ୟାାରୁ ସାନ ସଂଖ୍ୟା ଫେଡିବାକୁ ମୁଁ ବହୁତ ଖୁସି ହେଇ ଫେଡି ଦେଇଥିଲି। ତାପରେ ଟିକେ
ଆଚ୍ଛା ଆଚ୍ଛା ଆଚ୍ଛା ଆପଣ ଆପଣ ଯୋଉ କଲେଜର ଗ୍ରୁପ ଦେଖୁନାହାନ୍ତି ସେଥିରେ କିଛି ମେସେଜ ଆସିଥିବ ଆପଣଙ୍କ ପାଖକୁ କଲେଜର ଗ୍ରୁପ। ନୁହଁ ମୁଁ ଆପଣ ବୁଝିପାରୁଥିବେ ଆପଣ ମୁଁ କୋଉ ଗ୍ରୁପ କଥା କହୁଛି? ଆଜ୍ଞା ଆଜ୍ଞା ହଁ ତ।
ବହୁତି ଅଧାରୁ ଉଠୁଛନ୍ତି ସେ ମୋ ସହିତ କଥା ହେବା ପାଇଁ। ବହୁତ ହିଁ ଶ୍ରଦ୍ଧା ରଖିଛନ୍ତି ମୁଁ କୋ ଆଜ୍ଞା ଆଉ କିଏ କରୁଛନ୍ତି? ଆଜ୍ଞା ଏ ବିଜେବି ପିଲା ମୋ ସହିତ ଏତେ ଆକର୍ଷିତ ହଉଛନ୍ତି ମୋ ପାଇଁ। ମହର୍ଷି କଲେଜ ଯୋଉ ଛାତ୍ର ଥିଲି। କିନ୍ତୁ ବିଜେପି ପିଲାଗୂରା ବହୁତ ହିଁ ଆକର୍ଷିତ ହଉଛନ୍ତି ଆଜି ଖରାବେଳେ ଯେହେତୁ ତାଙ୍କର କିଛି କାମ ନଥିଲା ବୋଲି କି ମୋର କିଛି କାମ ନଥିଲା। ମୁଁ ଆକଚୁଆଲି ଶୋଇଥିଲି।
କିନ୍ତୁ ତଥାବି ସେ କଲ କରିବାକୁ ଚାହୁଁଛନ୍ତି ଏଇ ଏଇଠି ଯୋଉ ପ୍ରାଣୀ ଶ୍ରଦ୍ଧା ଯିଏ ରହୁଛି। ବୁଝିଲେ ଆପଣ ଟିକେ କଥା ହଉନାହାନ୍ତି ତାଙ୍କ ସହିତ ଦେଖିବା କଣ ହଉଛ ନା ଆପଣ ଟିକେ ନିଜର ଚରିତ୍ରକୁ ଚରି ଇଏ ଦେଖେଇବି କହିବେ ଆପଣ ବାଲେଶ୍ଵରରେ ଅଛନ୍ତି। କିନ୍ତୁ ଆପଣ ଥିବେ ପୁରୀରେ। ଆଉ ଯଦି ସେୟା କରିବେ ତାହେଲେ ବି
ଆପ ଆଉଥରେ ଆଉଥରେ ସେଇ ଯୋଉ ହସଟା ଆଉଥରେ ଆଉଥରେ।
ଆ ଆଜ୍ଞା ନାଇଁ ଏମିତି ବେଳେ ବେଳେ ବାହାରିଯାଏ ଆଉ ବେଳେ ବେଳେ ବାହାରି? ହଁ ଆପଣ କହିବେ ଆପଣ ବି ଏସ ସି ନର୍ସ କରୁଛନ୍ତି ଆଉ କ ଇଏ ପୁରୀର ର ପୁରୀର ଆ କୋଉ କଲେଜ ପଢୁଛନ୍ତି ମୁଁ ହଁ ସାମନ୍ତ ଚନ୍ଦ୍ରଶେଖର କଲେଜ ଗୋଟେ ଅଛି। ଏ ସି ଗଲେ ସାମନ୍ତ ଚନ୍ଦ୍ରଶେଖର ସେ
ଏସି ହଁ।
ଜାଣିଥିବେ ଆପଣ ସେ ସେଇ କଲେଜ ପଢୁଥିବା। ଆଜ୍ଞା। ସେମିତି କହିଦେବେ କହିବେ ମୁଁ ନର୍ସିଂ ଏଇଠି କରୁଛି। ଆଉ ହଁ ହଁ ସେଠି ଅବ୍ ନାହିଁ ସେ କୋସ କୋର୍ସ ତ ନାହିଁ କଣ ବି ଏସ୍ ସି କହିଥିବେ କରୁଛନ୍ତି।
କହିବାର କହିବାର କଣ ଅଛି? ବି ଏସ୍ ସି, ବି କମ୍, ବିଏ କିଛି ବି କହିଦେ ଏମଏ, ଏମ କମ୍।
ହଁ ହଁ ଆଉ କହିବି କହିବି ଅଠର ନଳା ପା ରେ ଆପଣଙ୍କ ନିଜ ଘର ଅଛି। ଅଠ ନଳା କୁ ନିଜ ଘର ଅଛି ଆଉ କିଛି ଜାଗା ଜାଣିଥିବେ ଯଦି କହିିବ ଯେମିତି ଲାଗିବ। ଆପଣ ରିଏଲରେ ଗୋଟେ ବହୁତ ଭଲ ମଣିଷ। ହଁ, ଆଉ ନା ଆପଣ ନା ତାଙ୍କୁ ପଚାରିବାକୁ ଦେବେନି। ନା ତାଙ୍କୁ ପଚାରିବାକୁ ଦେବେନି ସେଥି। ପଚାରିବେ ଆପଣ କହିବେ ମୋ ନାଁ ସମ୍ଭୁ ସଇଲା ଏତିକି କଥା ଆଉ କଣ କହିବେ।
ଆରେ ଆରେ ତାହେଲେ ଠିକ ଅଛି ସିଏ ଅଛି ନାଇଁ ମୁଁ ଭାବୁଥିଲି କୁନୁ କହିବି ବୋଲି।
ହଁ ସେଟା ବି ଠିକ ଅଛି ଆପଣ କୁନୁ, ତନୁ, ପାୟଲ ଯାହାବି କହିପାରିବେ ଆପଣଙ୍କ ଇଚ୍ଛା
ଆ ହା।
ହଁ, ହଁ ଆପ ଆପଣ, ଆପଣ ଏଇ ଶିକାର କରିବେ ନା ମୁଁ ଶିକାର କରିବି ଆପଣ ଦେଖିବେ ମୋଠୁ ଶିଖି ବାପରେ ବ୍ଲୁ ଆଇଜ ଆଜ୍ଞା କହ ଆଁ
ପୁରା ଏକ୍ସପେନ୍ସିଭ ୱାଓ ଲୁକିଙ୍ଗ
ହଁ ସେ ଟିକେ ହେଇଯାଇଛି ଆପଣଙ୍କର ସେ ଆପଣଙ୍କ ପୁଅର ଟିକେ ଦେଖିକି ଟିକେ ଦେଖନ୍ତୁ ଆଉ ଟିକେ ବାହାରେ ବୁଲାନ୍ତୁ। ଖରା ଦିଅନ୍ତୁ ତାକୁ ଗୋଟେ ଇଣ୍ଡିଆନ୍ ଲୁକ୍ ଦିଅନ୍ତୁ ଆଉ ଏମିତି କେ ସେ ଚାରିଟା ବେଳୁ ଖରା ତ ହଉନି, ଆଉ ଇଣ୍ଡିଆ ଲୁକ୍ ଆସିବ କେମିତି। ଆପଣ କଣ ବଡି ପାରିଥାନ୍ତେ ତାକୁ ପୁ ନେଇ ପୁଅକୁ ଜଗି ଦିଅନ୍ତୁ ପୁଅ କାଉ ଫାଉ ଉଡଉ ଥାଉ। ଆଉ ଆପଣଙ୍କ ପୁଅ ଏତେ ଗୋରା ଦେଖାଉଛି ଯେ ଆଜ୍ଞା ଆ ଆପଣଙ୍କ ପୁଅର ଆଖି ଏତେ ବ୍ଲ୍ୟୁ ଦେଖାଯାଉଚି ଯେ ଆଜ୍ଞା ଆପଣ ପୁଅ ର ଆଖି ରେ ଟ୍ୟାନିଂ
ସେ ସେ ଚନ୍ଦ୍ରର ଟାର୍ନିଂ ହଉଚି।
ହଁ ସିଏ ଟିକେ ପାଣି କୁ ଅଧିକ ଅନଉ ନୀଳ ହେଇଯାଉଥାଏ ସେ
ହଁ ସେ ସେଇ କଥା ସେ ଚନ୍ଦ୍ରରୁ ଲାଇଟ୍ ପଡି ଯାଉଛି ଆଜ୍ଞା ହଁ ସେ ଭି ଭି ରାଡ଼ିଏସନ
ଉ ହୁଁ ହଁ ଆଛା ଆଛା ଭଲ ଲାଗେ ସେମିତି ଆପଣ ଆଉ ଆଖି ଦେଖିଥିବେ ଗ୍ରୀନ୍ କଲର ଆଖି ଯାର ବହୁତ ହିଁ ରେୟାର ଥାଏ। ହଁ ବ୍ଲୁ କଲର ପ୍ରାୟତଃ ମିଳିଯାଇ କାହାକୁ
ଆଜ୍ଞା ଆ ଚୁପ ଆଉ ତୁ ଆହୁରି ତ ଅଧିକ କମନ ନା ମାନେ ଅଧିକ ରେୟାର ତ ସେ ଯୋଉ ହ୍ୱାଇଟ୍ କଲର ଆଇଜ୍‌ ପୁରା ବିଲକୁଲ ହ୍ୱାଇଟ୍। ତ
ଅପଣ ସେଇଟା ପୁରା ରେୟାର। ଆଉ ସେମାନେ ଆଉ ଯଦି ଦେଖିବେ ଆପଣ ରେଡ କଲର ଆଇଜ ସେଇଟା ସମସ୍ତଙ୍କ ପାଖେ ସେ ଥାଏ ରେଡ କଲର ଆଇ
ହଁ, ହଁ ସିଏ ସମସ୍ତ ସେ କିଛି କଳା କରିବାକୁ ପଡେ ମାନେ କିଛି ନିଜର କିଛି ଆବିଲିଟି ଦେଖିବାକୁ ପଡେ ତାପରେ ସେ ରେଡ କଲର ଏଲ।
ହଁ ଆଖି ଭିତରେ ଟିକେ ଟାଟୁ କରିଦେଲେ ସେ ହଁ ଆଉ ମାନେ ଆପଣଙ୍କ ଯୋଉ କିଡନୀ ରେ ଟ୍ରାନ୍ସପ୍ଲାଣ୍ଟ ହେଇଥାନ୍ତା ଷ୍ଟୋନ ବାହାରିଲା ଆପଣଙ୍କ କେମିତି କଣ ଅଛି କିଡନୀ।
ସେ ନାଇଁ ସେ ଏବେ ଷ୍ଟୋନଟା ରଖିଦେଇ କିଡନୀ କିଡନୀ ହିଁ ଟ୍ରାନ୍ସପ୍ଲାଣ୍ଟ କରିଦେଲେ କିଡନୀ ହିଁ କାଢିଦେଲେ।
ହଁ ବୋଧେ ଶ୍ରଦ୍ଧାକୁ ତାର ଯୋଉ ଆସିକି ଟୁର ହିରୋ ମିଳିଯାଇଛି ତ। କଣ କରିବା ଆମର ଆଉ ଏତେ ଭାଗ୍ୟ କାହିଁ ସୋଭାଗ୍ୟ।
ନାଇଁ, ନାଇଁ ଆପଣଙ୍କ ଭାଗ୍ୟ ଯେତିକି ଅଛି ସେଇଟା ସମସ୍ତଙ୍କ ପାଖରେ ଭାଗ୍ୟ ଥୋଡିନା ଅଛି।
ତ ହଁ ଆଜ୍ଞା ସେମିତି ବହୁତ ହିଁ ଇଂଟରେଷ୍ଟ ରଖୁଛନ୍ତି ଯେହେତୁ ଆ ଆପଣ ଟିକେ ବ୍ୟସ୍ତ ଅଛନ୍ତି ବୋଧେ ମୁଁ ଫୋନ ରଖୁଛି ଆପଣ ପରେ କଥା
ଆମର ମୋର ମାଛ ଧରିବାର ଅଛି